ହାଲୋ କଣ କରୁଛୁ?
ହେଲା।
ହାଲୋ।
କଣ କରୁଚୁଲୋ?
ବସିଛି ଆଉ କଲ୍ୟାଣୀ କଲ୍ କରିଥିଲା କଥା ହଉଥିଲି।
ହଁ ହଁ କଣ କହୁଥିଲା ସିଏ।
କଣ ଏମିତି ଏକା ଆଉ ତୋ ଅଧା ବି ହୋଉ ହାଲୋ ଜ୍ୟୋତି କଥାଟିକେ ହଉଥିଲୁ କଣ କରୁଛି। ଜୁଲାଇ ଏକ।
ହୁଁ ହୁଁ।
ହୁଁ କହୁଥିଲା ତ ଡାକିବି ବୋଲିକି। ସେ ମଝିରେ କଥା ହେଇଥିଲେ ନହେଲେ ରେଜଲ୍ଟ ବାହାରିଲା ପରେ ପରେ।
ସିଏ କେବେ ବାହା ହ ମାନେ କୋଉଠି ବାହାହବ କି?
ଜୀ ଉଦୟଗିରି। ତାଙ୍କ ଗାଁ କଣ୍ଟାମାଳ ହେଲା। ତ ଝିଅ ଘରେ ନା ବାହାଘର ହେବା କଥା ଯେ କିନ୍ତୁ ପୁଅ। ସେଇଠୁ ଦୂର ବି ହେଇଯିବ ତାପରେ। ସେ ତାଙ୍କ ଗାଁ ଛୋଟଟା ବି କହିଲା ନା ଆମ ଗାଁ ରେ ଖାଲି ଭୋ ଦି ଦିଆ ହେଇଯିବ ଏଇନୁ ଗାଁ ଗାଁ ରେ ଆଗ ଦିନ। ତାପରେ ମୁଁ ସେଇଠିକୁ ଯିବି ଆଉ ସେଇଠି ହବ ବୋଲି କହିଲା। ସମସ୍ତେ ସେଇଠିକୁ ଆସିିବେ ଦି ଦିନି ଆଗରୁ କି ଦିନେ ଆଗରୁ ଆସିଲେ ଏଇଠି ବାହାଘର କରିବେ ମଣ୍ଡପ ନେଇଛନ୍ତି। ବାହାଘର କରି ତାପରେ ରିସେପସନ ଭୋଜି କରିବେ ପୁଅଘର ଆଉ।
ହଁ।
ମୁଁ ସେଇଆ ତାକୁ ପଚାରୁଥିଲି ଆମୁକୁ ବାହାଘରକୁ ଡାକିବୁ ନା ରିସେପସନ୍ କୁ। ନା ବାହାଘର ଆମର ନା ବାହାଘରକୁ ଡାକିବି। ହୋଉ ଠିକ ଅଛି ଡାକିଲେ ଯିବା। ରିସେପସନ ପୁଅ ହର ନା ଏଇଟା ପୁଅ ହର ଲୋକ ଲୋକ ଅଧିକ ଆସିବେ ଆଉ କଣ।
ହୁଁ ହୁଁ।
ସେ ଆହୁରି କହୁଥିଲେ ଯାଆମ ଘରେ ଛାଡିିବେନି କଲ୍ୟାଣୀ କୋଉ କହୁଥିଲା ଯିବା ସାଙ୍ଗସାଥି ହେଇକି ସବୁ।
ହେ ମା କଲ୍ୟାଣୀ ଭୋଜିକୁୁ ଜାଉନି ସିଏ ଆଉ ସିଏ ଯିବ।
ମୁଁ କହିଲି ଘରେ ଛାଡିଲେ ହେଲା। ନା ପାଖଟା ହୁଁ ସେଇଆ। ପାଖଟା ଓଇଲା ମୁଁ କହିଲି ହ ପାଖଟା ଯେ ଛାଡିଆ ତ ଫେରେ ଅଛି। ନଛାଡ଼ିଲେ କେମିତି ଜିିବୁ। ନାଁ ତୁ କଣ ହସୁଛୁ।
ଭାତ ଖାଉଛି ଖାଇ ସାରିକି ଯିଵି ଘରକୁ।
ସେ ଭାତ।
ଭାତ ଆଉ ବନ୍ଧାକୋବି ଆଳୁ ଭଜା।
ୱା ପଖାଳ।
ଗରମ୍ ପଖାଳଲ
ହୁଁ ହୁଁ ହୁଁ ଖାଇକି ଏବେ ବାହାରିବୁ
ହଁ ଗାଧେଇକି ଆଇଲି ଟ୍ୟୁସନ ଯାଇଥିଲି ଆସିଲି।
ସକାଳୁ କର ଦେଲୁ ଟ୍ୟୁସନ।
ହୁଁ ସେମାନେ ସୋମବାର ଠୁ ସ୍କୁଲ ଯିବେ ପରା?
ନାଁ ଲୋ ସୋମବାର ଠୁ ସ୍କୁଲ୍ ଯିବେ।
ଆଚ୍ଛା। ଏବେ ଛୁଟି ତାହାଲେ ଦିନି ତାଙ୍କର ଇଟିଲି ତରକାରୀ
ହୁଁ ହୁଁ।
ଉଁ ଦି ଦିନ ଛୁଟି ମାରିଲେ ତାହାଲେ?
ହଁ ପା।
ହୁଁ ଏତିକି ଦୂର ଆଉଚୁ ଗୋଟେ ଏକା କରିକି ଯାଉଛୁ ଟ୍ୟୁସନ।
କଣ କରିବା ଦେ ଫୁଲବାଣୀ ରହୁଛ ମାନେ ସେ ଘର ଭଡା ତ ଦେବାକୁ ପଡିବ ନା?
ସେଇଟା ଗା ଏବେ ଆମେ କଥା ହଉଥିଲୁ କଲ୍ୟାଣି ମୁଁ ତାର ଗୋଟେ ଟ୍ୟୁସନ ସେଠି ତ ଘର ବଢା ବି ବାହାରୁନି। ସ କେମିତି କଣ କରିବ?
କେମିତି ମ୍ୟାନେଜ କରୁଚୁ ଯେ ମତେ ଜଣା ଏବେ।
ଏବେ କରିବୁ ଆଗୁକୁ କେମିତି ହୁଁ। ବାରଶହ ପଚାଶ ତାପରେ ଗ୍ୟାସ୍ ଅଛି ତାପରେ ପନିପରିବା ଖାଇବା। ସବୁ ଖର୍ଚ୍ଚ ପଚିଶ ପଳେଇବ। ଏମିତି ରେହେ। ସେ ପଚିଶହ ଯୁଗ ଆଡ଼େ ବୋଇଲା ଆସି କୁଆଡ଼ୁ କରିବୁ।
ତାପରେ ଘରେ ରହିଲେ କିଛି ଲାଭ ନାହିଁ ସେଟା ପାଇଁ ହିଁ ରହିବି ବୋଲି ଭାବୁଛି। ଘରେ ରହିଲେ ବି ଟିଉସନ ଟିଉସନ୍ ହେଇଯିବ ଘରେ ରହିଲେ। କିନ୍ତୁ କଣ କହୁ ତ ଗାଁରେ ପିଲାମାନେ ଶହେ ଟଙ୍କା ଦୁଇଶହ ଟଙ୍କା ଟ୍ୟୁସନ ପଇସା ଦେବେ ଭଲସେ ବି ଦେବେ ନାଁ।
କଣ ବାହାରି ହେଟୁ କିଛି ନାଇଁ। ହୁଁ। କାଲି ଦେଖୁଥିଲି ତମ ରିଲ୍ସ ଖଜୁରୀ ପଡାର କୌଣସି ଯା ତ୍ରା ହୁଁ।
ଆଜି ବାହାଘର ଆଉ ତୁ ମାନୁ ଜାଣିଚୁ ତ ଅ କଲେଜ୍ ଛକରୁ
ଆଁ।
ଉ ଉଁ ନାଇଁ ର କଲେଜ୍ ଛକ ରୁ କେତେ ହବ କହିବି ଏପଟେ ମାର ଏ ଡାପନା ବଜ ତିନି ଚାର ନାଇଁ ଆହୁରି ଦୂର ହବ ଆତିକି ଲମ୍ବା ପୁରା ଲମ୍ବିଥିବା ଡିଜେ ଗାଡି ତିନି ଚାର ଏ ଥିବ ପୁଅ ଅଧା ନାଚୁଥିବେ ଝିଅ ଅଧା ସ୍ତ୍ରୀ ଲୋକମାନେ ଠାକୁର ଅଧା
ହୁଁ ବଢିଆ ଆଉ।
ପୁରା ହେତିକି ଲମ୍ବା।
ଆଜି।
ହୁଁ ଯେମିତି ତ ବାହାଘର ହଉଛି ସ ସେମିତି ଆଉ ତା ପରଦିନ ଯେମିତି ଭୋଜି ଯି ସେ ବାହା ଘର ପରଦିନ ରିସେପସନ୍ ନାହିଁ ସେମିତି ତା କାଲି ସିଲା ରିସେପ୍ସନ୍।
ହୁଁ ଏମା‌ ହୁଁ ହୁଁ।
ମନ୍ଦ ମନ୍ଦିରରୁ ଗୋଟେ ମନ୍ଦିରରୁ ଠାକୁରଙ୍କୁ ଗଢ଼ା ହଉଛି ଯଣେ ଉଁ ଏଇ ବର୍ଷ ଜଣେ ଯଦି ଝିଅ ଘରେ ହେଇଥିଲା ଜଣେ ପୁଅ ଘରେ ହେବେ। ଆଉ ଆର ବର୍ଷ ଯାହା ରହିଛନ୍ତି ଆଉ। ବାହାହେଲେ ବାହାହେଲେ ଝିଅକୁ ପୁଣି ଦେବେ କି ନାଇଁ?
ହଁ।
ହେଲା ଦଉଚନ୍ତି ସେମାନେ ସୁ ସୁନା ଦଉଚନ୍ତି ହଁ। ଯୋଉତୁକ ବି ଦିଆ ହଉଚି ଯୋଉତୁକ।
ଓ ହୋ ହୋ। ସୁନା ଆଉ
ଯେମିତି କଳସି ଏ ହୁଁ ସବୁ ଥର
ଗଲା ବର୍ଷ ମୁଁ ଦେଖିଥିଲି ରିଲସ ତୁ ବା କଇଥିଲୁ ହଁ ଆମର ଏମିତି ହଉଚି ସେମିତି ହଉଚି ମୁଁ ଦେଖିଥିଲି ରିଲସ। ଡିଜେ ଗାଡି କେତେକ ଲମ୍ବିଥିଲା ଦେଖିଛି। ଭୋଜି ଭାତ ତାହେଲେ ହବନାଇଁ ଦି ଦିନ ଯାକ?
ହୁଁ କାଲି କାଲି ହେଇନଥିବ ଆଜି ହେବ କାଲି ବି ହବ।
ଓ ହୋ।
ଗୋଟେ ଏକା ମନ୍ଦିର ସେଟା କୋଉ ପୁରା ପୁରା ଧୁମଧାମ ହଉଚି ନା। ଚାରିଆଡୁ ଲୋକ ଆସିକି ଏତେ ଗହଳି ଚାଲୁନୁ ଯିବା। ଘରେ ଛାଡ଼ିବେନି ନହଲେ ନେଇକି ପଳା
ଯାଉଚି ଯାଉଚି ତୁ ଆସେ ଆସେ। ମୁଁ ଏଇଠୁ ଯିବି କଲ୍ୟାଣୀ କହିଲା ମତେ କହିଲା ମତେ ଡ଼ା ଚାଲ୍ ଯିବା କହିଲା ଆଉ ମତେ ଡାକିନି। ଭାବିନି ମନେ ମନେ ମୁଁ କନି ଡାକିଥିଲେ ଆଇଥାନ୍ତି ଡାକି ନି।
ଆ ଆ ଡାକିଥିଲେ ଆଇଥାନ୍ତୁ ନା?
ଯାଇଥାନ୍ତି।
ହଁ ଅଁ?
ତୁ ଡାକିଚୁ କି? ନା ଏବେ ତ ମୁଁ କହିଲି ଏବେ କହିଲେ ହବନି। ଚାନ୍ସ ନାହିଁ।
କୁନୁ ଗଲି ଏଠାକୁ କିଛି ବି କହିଲି ନି।
ତୁ ବା ଆଗରୁ କହିଥିଲେ ହେଇଥାନ୍ତା। ଏବେ ତୁ କହିଲୁ ହବନି। ହଁ ଯାଇନଥାନ୍ତି ସତରେ ଯାଇଥାନ୍ତି।
ଇଏ ଭଗବାନ।
ହ ହ ହଉ ଏବେ ଜାଣିଲୁ ଆର ଥରକୁ ଆର ଥରକୁ କହିବୁ।
ହଉ ଆର ଥରକୁ କହିବି। ଆମ ଘରେ ତ ଏବେ କି କିଛି ବଡ ମାନେ କିଛି ଆୟୋଜନ ବି ନାହିଁ। କିଛି ନାହିଁ କଣ ବେଶୀ ଦୂର ବି ହେଇଯାଉଛି ଏମିତି କଣ ଟିକେ ଘରକୁ ଆସିକି ଏମିତି ଦୂର ଦୂର ଜାଗାକୁ ଦିନେ ଦି ଦିନ ରହିଲେ ଟିକେ ସିନା ମଜା। ପାଖଟା ହେଇଥିଲେ ହଁ ଯାଇକି ତମେ ଖାଅ ପିଅ ଘଣ୍ଟାରେ ଦି ଘଣ୍ଟା ଆସ ସେଇଟା ଅଲଗା। ଏତେ ଦୂର ଜାଗାକୁ ଯାଇକି ଆସି ପାଇଲା ବେଳେ ସେଇଟା ନାହିଁ ଆଉ ଘରକୁ କଣ ଡାକିବି କହ। ଆଇକି ଦି ତିି ଘରେ କହିଥା ଦି ତିନି ଦିନ ଦିନ ରହିବାକୁ ଆଇଲେ ଆମର ସେ ବାହାଳେ ଆମ ମାର୍ବଲ ସରି ମାର୍ବଲ ପକା ଚାଲି ହଁ ଆଜି ତିନିଟା ତିନିଟା ନା ଚାରିଟା କରିଚି।
କେତେ ଗଲା?
ଏ ପାଁଶହ ଛଅଶହ ହଁ।
ଆରେ ଅଧିକ ର କରେ ସରିଯିବ
ପଇସା ନାହିଁ ଲୋ।
ହଜାର ର କରେ।
ହଜାରେ ଏକା ହେଇନି ମୋର। କାଲି ସେ ଯୋଉ
ଫି ପମେଣ୍ଟ ଯାଇଥିଲୁ କଣ ଅଛି ସେଠି ଗଲ ଏଯୋ ଚାରୁ ଗଲି ଯେ ବିରକ୍ତ ଲାଗିଲା।
ହେ ସେଠି ଯାଇଥିଲେ ଯେ ଶହ ପନ୍ଦର ଟଙ୍କାର ଯେ ମୁଁ କଣ କିଣିଲି ଉନ୍ ଏମତି ଯୋଉ ଫୋନ୍ ଗୋଟେ ଆଣିଲି ଆଉ ସେ ଚାମଚ ଯୋଉ ସୁପ୍ ପିଇବା ପାଇଁ ଚାମଚରେ ସେଇଟା ଆଣିଲି ଆଉ ଆଉ କଣ ଆଣିଲି ଯେ?
ଖାଲି ଫାଲତୁ ଜିନିଷ ଗଟେ ଅଛି ସେ ଯାତ୍ରା ଜିନିଷ ପୁରୁଣା ଜିନିଷ ଖାଲି ଆଉ କିଛି ନାହିଁ।
ଆଉ କିଏ ପନ୍ଦର ଟଙ୍କା ଦେଇଦବ କିଲୋ?
ସେଇଆ ପୁରୁଣା ତ ଖାଲି ଆଉ
ତାପରେ କଣ କି ମୁଁ ତାପରେ ଘରୁ ଘରକୁ ଯିବି ବୋଲିଲି ମୋ ପଇସା ଦୁଇଶହ ଟଙ୍କା ଟା କାଢିଲି କ୍ୟାସ୍ କିଛି ନଥିଲା ସେଟା ପାଇଁ ହେଲାଣି।
ହଉ
ତାପରେ କାଲି ପନିପରିବା ହେ ଶହେ ଟଙ୍କା ଦେଲି ଆଉ କୁ
କୁଆଡେ ଆଉ ରହୁଛି ସେଇଆ ଗଡା ପଇସା ରହୁଛି ହୁଁ ହୁ। ଯାଇକି ଆସେ ହଁ ଗାଧେଇ ସାରିଲିଣି ଗାଧେଇ ଖାଇଲେ ସରିଗଲାଣି
ରିଶବ୍ ପାଇଁ ଗୋଟେ ପାଉଜୁ ଆଣିଲ ଆଉ ମୋ ପାଇଁ ହୁଁ ତ୍ରିସା ପାଇଁ ଗୋଟେ ସେ ପାଉଛି ଆଣିଦେଲି ଆଉ ମୋ ପାଇଁ ତ୍ରିସା
ହଁ ହଁ ହୋ
ଆଉ ମୋ ପାଇଁ ଗୋଟେ ପାଉଜୁ ଆଣିଲି ଇଆଡେ ସିଆଡେ ଦୂସାଗର ବାରଶହ ଏବେ ସ୍ତାଣ୍ଟଡ ଟୁ ହେଲା ଯେ
ଦେବେ ବାରଶହ?
ହୁଁ।
ହଁ।
ହୁଁ।
ହଁ ଦେବେ ତତେ
କହିଛନ୍ତି ନ ଦେଲେ କହିବି।
ଏଟା ନୂଆ ଷ୍ଟାର୍ଟ ନା କଣ?
ହୁଁ ହୁଁ।
ବାରଶହ ଏବେଠୁ ଷ୍ଟାର୍ଟ ହେଲା ତ? ଏ ମାସରୁ
ହୁଁ।
ହୁଁ ହୁଁ। ହଉ ଆଉ ସେ ନିଜେ କରୁଛି ନା ନାଇବେ ବି
ନାଇଁ ମୁଁ କହିନି
ହଉ ରଖୁଛି ହେଲା।
ରଖିବ ଟା ଟା ହୁଁ ହୁଁ।